ହ୍ୟାଲୋ।
ହଁ ଦିଦି ନମସ୍କାର। ହ୍ୟାଲୋ।
ହାଲୋ।
ହାଲୋ ହଁ।
ଆଜ୍ଞା ନମସ୍କାର। ହଁ ହଁ ଶୁବାଯାଉଛି। ନମସ୍କାର ଆଜ୍ଞା।
ଏ କେମିତି ଅଛନ୍ତି? ହଁ ମୁଁ ତ ବଡ଼ିଆ ଅଛି।
ହଁ ମୁଁ ବି ବହୁତ ଭଲରେ ଅଛି। ଆପଣଙ୍କ ଆଡେ ବର୍ଷା ହଉଛି କି ନାଇଁ ଆଡେ?
ଜମା ଛାଡିନି, ଆଉ କାଲି ଦିନ ବେଳା ଟିକେ ଛାଡିଥିଲା। ପୁଣି ବାରଟା ରୁ ହଉଛି ଯେ, ଏବେ ଯାଏ ବର୍ଷା ଛାଡୁନି ଏଠି।
ହଁ ଠିକ୍ କଥା କହିଲେ, କେତେ ଜୋର୍ ସେ ବର୍ଷା ହଉଛି ଜମା ଛାଡୁନି।
ହଁ ପରା।
ଆପଣ କଣ ଖାଇଛନ୍ତି ଆଜି ବର୍ଷା ପାଗରେ?
ଏବେ ରୁଟି ଆଉ ତରକାରୀ।
ଅ। ହ ହୋ ଭଲ ଭଲ। କାରଣ ବର୍ଷାରେ ତ କିଛି ଗୋଟେ ଭଲ ଭଲ ଖାଇବାକୁ ଇଛା ହଉଛି। ଯେମିତି କି ଛଣାଛଣି।
ହଁ ଟିକେ ଗରମ ଗରମ ହେଇଥିବ, ଟିକେ ଭଲ ଲାଗେ। ହଁ। ଆଉ କଣ କରୁଛନ୍ତି? ହଁ ରୋଷେଇ ସରିଲାଣି।
ଓହୋ ବଢ଼ିଆ। ନାଇଁ ମୁଁ ଏଇଠି ବସିଥିଲି ତ ବର୍ଷା ପାଗରେ ଟିକେ ବସିଛି ବାହାରେ ଦେଖୁଛି ଆଜି ତ ସବୁ ଛୁଟି ଅଛି। ଆଉ ବସ୍।
ହଁ ଆଜି ତ ରବିବାର। ହଁ ବର୍ଷା ପାଗରେ ବି କଣ କାଦ ଫାଦ ହେଇଯିବ।
ହଁ ଆମର ପାଠାଗାର ବି ଆଜି ଛୁଟି ଅଛି। ଆମେ ପାଠାଗାର ରବିବାର ଖୋଲା ରୁହେ ନା। ଏଇ ବର୍ଷା ପାଇଁ ଆଜି ରବିବାରରେ ପାଠାଗାର ମଧ୍ୟ। ଛୁଟି ଅଛି। ଘରେ ଆଉ। ହଁ।
ଆମର ତ ଆଜି ଛୁଟି।
ହଁ।
ଏପଟେ ପୁଣି ବର୍ଷା ବି ହଉଛି ଘରୁ ଟିକେ ବାହାରିବାକୁ ବି ଭଲ ଲାଗୁନି।
ହଁ ହଁ। ମୁଁ ଗୋଟେ ଏବେ ଦେଖୁଥିଲି ଆଜ୍ଞା ଦୂରଦର୍ଶନ ରେ। ମୁଁ ଖାଇ ମାନେ ମୁଁ ଖାଇଛି ରୁଟି କୁ ଚାହା ଖାଇଛି। ସକାଳୁ ଉଠିକି ଇଚ୍ଛା ହେଲା ଚା ପିଇବା ପାଇଁ।
ହଁ ହଁ ପାଗଟା ବି ସେମିତି ଅଛି ଚା ପିଇବା ପାଗ ଆଉ।
ହଁ ସେଥିପାଇଁ ଇଚ୍ଛା ହେଲା ତ ପିଇ ଦେଇଥିଲି ଆଜି ଘରେ ଅଛି ଟିକେ ଏଇ ଯାଏ ତ ମୁଁ କିଛି। କାମ ସାମ ଏ ଯାଇ ସାରିନି କିଛି ଖାଲି ବସିଛି ଟିକେ ଆଉ ହଁ ମୁଁ କହୁଥିଲି ମୁଁ ଦେଖିଥିଲି ହଁ ଆ ମୁଁ ଦୂରଦର୍ଶନରେ ଦେଖିଥିଲି ଏବେ ସୋସିଆଲ ମିଡିଆର ଯୋଉ ମାତ୍ରା ଟା ଯୁବ ସମାଜ ପାଇଁ ଗୋଟେ ବଢି ଯାଇଛି କି ସମସ୍ତେ ବହୁତ ସାରା ସ ସୋସିଆଲ ମିଡିଆ ୟୁଜ କରୁଛନ୍ତି ଖରାପ ରେ ୟୁଜ୍ କରୁଛନ୍ତି
ହଁ ସୋସିଆଲ ମିଡିଆରେ ମାନେ ୟୁ ଦେଖିବାକୁ ତ ବହୁତ ଭଲ ଜିନିଷ ଅଛି ଆମେ ବହୁତ ଜିନିଷ ଜାଣିବା ସେଇଠୁ ବହୁତ କଥା ଆମେ ଆଦାୟ କରିପାରିବା ସୂଚନା ପାଇବା ଆମ ଦେଶ ବିଦେଶ ସବୁ କଥା କିନ୍ତୁ ଆଜିିକାଲି ପିଲାମାନେ ଯୁବପିଢି ମାନେ ସବୁ ତାର ଭୁଲ ବ୍ୟବହାର କରିଚାଲିଛନ୍ତି
ହଁ ଠିକ କହିଲେ କାରଣ ଦେଖିଥିବେ ଆମେ ଯେତେବେଳେ ଆମେ ଯେତୁ ମାନେ ମୁଁ ତ ଗୋଟେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛି ସୋ ମିଡିଆରେ ତ ମୋ ପାଇଁ ବହୁତ ଭଲ ଉପଯୋଗ କାରଣ ଦେଖିବେ କୌଣସି ପ୍ରକାରର ପ୍ରଶ୍ନକୁ ଯଦି ଆମେ ବେଶୀ ଅଧିକ ଶବ୍ଦରେ ଉ ରେ କହିବାକୁ ଚାହୁଁଥୁବୁ ଆମେ ପକେଇ ଦଉ ଚାଟ୍ ଜିପିଟିରେ ପକଉ କିମ୍ବା ଗୁଗୁଲ ରେ ସର୍ଚ୍ଚ କରୁ ତ ଏଇଗୁଡାକ ଆ ଆମ ପାଇଁ ବହୁତ ଭଲ ଭଲ ହେଇଥାଏ କିନ୍ତୁ ଦେଖିବେ ପିଲାମାନେ ଯୋଉ
ହଁ ବହୁତ ଉପକାରୀ ଯେତ ଯୋଉ ପିଲା ରହି ଛୋଟ ଛୋଟ ପିଲା ଆଜିିକାଲି ବହୁତ ମୋବାଇଲ ଅନଲାଇନ ଗେମ୍ ଖେଳନ୍ତି ସେ ମାନେ ପଇସା ଦେଇକି ଖେଳନ୍ତି ଆକାଉଣ୍ଟୁ ରୁ ପଇସା ସରୀଗଲେ ଥରେ ଦେଖିଥିବେ ଗୋଟେ ପିଲାଟେ ନିଜେ ମୃତ୍ୟୁବରଣ କରିଥିଲା ନିଜେ ମାନେ ସୁଇସାଇଡ କରିଦେଲା ମରିଗଲା
ହଁ ସିଏ ମାନେ ପଇସା ପକାନ୍ତି ସେଥିରେ ହାରିଗଲା ପରେ ଆଉ କିଛି କରିପାରନ୍ତିନି ଘର ଲୋକଙ୍କର ଚାପ ପଡେ
ଆ
ସେ ଡର ମାଡରେ ଏମିତି ଭୁଲ ପଦକ୍ଷେପ ସବୁ ନିଅନ୍ତି। ହୁଁ କିନ୍ତୁ ଯୋଉଟା ଯଦି ଯଦି ବି କିଛି ଜିନିଷ ଭୁଲ ହେଇଛି ତ ଆମେ ଘର ଲୋକଙ୍କୁ କହିବା ଆବଶ୍ୟକ ଏମିତି ଭୁଲ ପଦକ୍ଷେପ ନେଇଗଲେ ତ ହବନି। କାରଣ ଆମ ଜି ମଣିଷ ଜୀବନ ଟା ମୂଲ୍ୟବାନ ତେଣୁ ଆମେ ଯଦି ଭୁଲ ପଦକ୍ଷେପ ନେଇଯିବା ବାପା ମାଙ୍କର ଆଶା ସବୁ ଥାଏ ନା ଆମ ଉପରେ ତେଣୁ ଏମିତି ପଦକ୍ଷେପ ନେବା କଥା ନୁହେଁ।
ହଁ ଆପଣ ତ ବହୁତ ଠିକ କଥା କହିଲଣି ଏମିତି ପଦକ୍ଷେପ କହୁଛି ନା ଯୁବ ସମାଜ। ସେ ମାନେ କିଛି ଜାଣିପାରନି ତାଙ୍କ ବୟସ ହିଁ ସେଇୟା ଯାହା ବୁଝିଥିବେ ସେଇୟା।
ହଁ ସେମାନଙ୍କୁ ଥାଏ କି ଅପମାନ ଲାଗିବ ଏଇଟା ବା ବାପା ମାଙ୍କୁ ଯଦି ମୁଁ କହିଦେବି ତ ଏ ଏସବୁ ଥାଏ। ଆମ ବାପା ମା ହୁଏତ ଟିକେ ଆମକୁ ଗାଳି କରିବେ କି କଣ କରିବେ କିନ୍ତୁ ଏମିତି ଗୋଟେ ପଦକ୍ଷେପ ନେବାଟା ଠିକ ନୁହେଁ।
ହଁ ଆପଣ ଠିକ କହିଲେ। ପୁଣି ଦେଖିବେ ଏବେେ କେତେ ଜଣ ଅଛନ୍ତି ନା ସେମାନେ ଖାଲି ତାଙ୍କର ଇନଷ୍ଟାଗ୍ରାମ ଫେସବୁକ୍ ସେମାନେ ରିଲସ ହିଁ ଦେ ଦେଖିଥାନ୍ତି ନିଜର ପାଠ ପଢା ସମୟରେ ଏଇଗୁଡାକ ବି ଭଲ ନୁହଁ ଦେଖିଥିବେ ଛୋଟ ଛୋଟ ବୟସର ପିଲାମାନୋନେ ଚଷମା ପିନ୍ଧିଲେଣି ଆଜିକାଲି। ତିନି ଚାରି ବର୍ଷର।
ହଁ ପୁଣି ପାୱାର ବି ବହୁତ ଅଧିକା ଥାଏ ସେମାନଙ୍କ ଚଷମାର। ମାନେ ଆମେ ପିନ୍ଧି ପାରିବାନି ସେଟା ଆମର ମୁଣ୍ଡ ପୁଣ୍ଡ ବୁଲାଏ ସବୁ ପିନ୍ଧିଦେଲେ।
ତାହେଲେ ଭାବନ୍ତୁ ସେଟା କେତେ କଷ୍ଟ ଏବେଠୁ ପରେ ବଡ ହେଲା ପରେ ହଁ ଠିକ ଅଛି। ଏବେ ଟୁ
ହଁ ସେ ବୟସ ଘର ଗୋଟେ ଥାଏ ନା କିନ୍ତୁ ଛୁଆ ମାନଙ୍କୁ ଯଦି ଏତେ ଜୋରରେ ମାନେ ଚସ ଆଖି ଖରାପ ହବ ଏତେ ପାୱାର ଚଷମା ସେମାନେ ବ୍ୟବହାର କରିବେ ସେମାନଙ୍କର ଆହୁରି ଭବିଷ୍ୟତ ପଡିଛି।
ହଁ ଭବିଷ୍ୟତ ବେଳକୁ ସେମାନଙ୍କର କିଛି ନଥିବ ବୋଧେ? ଯୋଉ ତ ଏବେ ଖାଇବା ଦେଖୁଛନ୍ତି
ଖାଇବା ତ ବହୁତ ଖରାପ।
ଆପଣ ଗାଁରେ ରହୁଛନ୍ତି ନା ସହରରେ ରହୁଛନ୍ତି?
ନାଇଁ ସହରରେ।
ହଁ ମାନେ ଦେଖନ୍ତୁ ସହରରେ ଆମେ ପାଣି ଶାଗ ଏଇଗୁଡାକ ସବୁ ଆମେ କିଣିକି ହିଁ ଖାଉଛେ। ଗାଁ ରେ କଣ ବିିନା ସାରରେ ଖାଉଛନ୍ତି।
ସେଥିପାଇଁ ଦେଖିବେ ଆପଣ ଗାଁ ଲୋକଙ୍କର ଟିକେ ଏ ଯୋଉ ଆମର ମାନେ ରୋଗ ଏତେ ହୁଏନି ସେମାନଙ୍କୁ।
ନା ନା।
ଯେମିତି ଆମର ହେଲା କୁହନ୍ତି ହୃଦ୍ଘାତ। ହୃଦ୍ଘାତ ତ ଟା ଦେଖିବେ ଆଜିିକାଲି ବହୁତ ହଉଛି ହୃଦଘାତ ମାନେ ଆପଣ ସକାଳେ ଜଣଙ୍କୁ ଦେଖିଥିବେ ସନ୍ଧ୍ୟା ବେଳେ ଶୁଣିବେ ଯେ ସିଏ ଆଉ ଦୁନିଆରେ ନାହାନ୍ତି। କଣ ହେଲା ନା ହୃଦ୍ଘାତ ହେଇଗଲା।
ହଁ ଠିକ କଥା କହିଲେ। ଏଇଟା ଗୋଟେ ବି ବହୁତ ସାଧାରଣ ହେଇଗଲାଣି ସମସ୍ତେ ହଁ। ଏହାର କାରଣ କଣ ହେଇପାରେ ବୋଲି ଭାବୁଛନ୍ତି ଆପଣ?
ଏହାର କାରଣ ହଉଛି ମୁଖ୍ୟତଃ ଆମର ଖାଦ୍ୟପେୟ। ଆଉ ଆମର ଜୀବନ ଶୈଳୀ।
ହଁ।
ଆମେ ମାନେ ପ୍ରତିଦିନ ଆମ ଜୀବନ ଶୈଳୀ ଟାକୁ ସମୟ ଅନୁସାରେ ଟିକେ ବଦଳେଇବାକୁ ପଡିବୋ ଯେମିତି ଟିକେ ଆମେ ଶାରୀରିକ ପରିଶ୍ରମ କରିବା, ଟିକେ ଯୋଗ କରିବା, ବ୍ୟାୟାମ କରିବା।
ହୁଁ କାରଣ ଦରକାର ସାରିକି ହଁ।
ହଁ। ଆଉ ଯଦି ଆଜିକାଲି କଣ ହଉଛି ନା ଛୋଟ, ଛୋଟ କଥାରେ ଅଧିକା ଚିନ୍ତି ତୋ ହେଇଯାଆନ୍ତି।
ହଁ ହଁ ଦେଖନ୍ତୁ ଉଚ୍ଚ ରକ୍ତ ଚାପ ହେଇଯାଉଛି ଆମର।
ହଁ ତେଣୁ ଏ ଯୋଉ ଛୋଟ- ଛୋଟ କଥା ଆସେ ଯାହାବି ଗୋଟେ ଅସୁବିଧା ଆସିଲା। ଆମେ ତାକୁ ଟିକେ ଥଣ୍ଡା ମୁଣ୍ଡରେ ଚିନ୍ତା କରିବା। ବେଶୀ ଆମେ ମାନେ ଚାପ ନେବାଟା ଠିକି ନୁହେଁ।
ହଁ ଠିକ୍ କଥା କହିଲେ। କାରଣ ଗାଁ ରେ ଲୋକଖିଥିବେ ସେମାନେ ଖାଉଛନ୍ତି ବି ଭଲ ଖାଇବା ସେମାନେ ବିଲକୁ ଗଲେ କାମ କଲେ ତାଙ୍କର ଶାରୀରିକ ପରିଶ୍ର
ହୁଁ ହୁଁ। ହଁ ଆମେ ଚାକିରି କଲେ ମଧ୍ୟ ଯାହା ହେଲେ ବି ଟିକେ ଆମର କଣ ଯେହେତୁ ଆମେ ଚେୟାର, ଟେବୁଲରେ ବସିକି କାମ କରିବା କିମ୍ବା ପା ପାଠ ପଢିଲେ ବି ସେ ବସିକି ହେଲା ତେଣୁ ଆମର ତୋ ଦେହ ଟା ଟିକେ ଖରାପ ହେବାର ମାନେ ଥାଏ।
ଦେଖି ଥିବେ ବେଶୀ ସମୟ ବସିଲେ ବି ଅଣ୍ଟା ପେନ୍ ହୁଏ। ଅ ଅଣ୍ଟା କଷ୍ଟ ହୁଏ ଦେଖିଥିବେ ବେଶୀ ସମୟ ବସି ପଡିଲେ ଚଉକି ଟେବୁଲ ପାଠ ପଢା ପଢିରେ ବି।
ହଁ ତେଣୁ ଆମେ ଟିକେ ଇଏ ମାନେ ସବୁଦିନି ଯଦି ବ୍ୟାୟାମ କରିବା ଯୋଗ କରିବା ଏସବୁ ରୁ ଟିକେ ଆମ ଫୁ ମାନେ ମିଳିବ ଇଏ ପୁଣି ଦେହଟା ବି ଟିକେ ସୁସ୍ଥ ରହିବ ଫୁ ଏମିତି ଲାଗିବ ଆମୁକୁ।
ହଁ ସତ କଥା କହିଲେ ତ ଆ ଆପଣ ସୋସିଆଲ ମିଡିଆକୁ ୟୁଜ୍ କରନ୍ତି?
ହଁ ମୁଁ ତ ୟୁଜୁ କରେ କିନ୍ତୁ ମାନେ ବେଶୀ ୟୁଜ କରେନି ଯେମିତି ଯେତିକି ଦରକାର ହଁ କେ କେତେବେଳେ କେମିତି ମନୋରଞ୍ଜନ ପାଇଁ ଟିକେ ଏମିତି ଗୀତ ଦେଖିଲେ। ନାଚ ଦେଖିଲେ କିମ୍ବା ଏମିତି କିଛି ଜିନିଷ। ତ ଆମର ଯାହା ସାଧାରଣ ଜ୍ଞାନ ଆସେ। କିଛି ନ୍ୟୁଜୁ ଆସେ ସେ ସବୁ ଏବେ ଆମର ଯେମିତି ଗୋଟେ ଜଣେ ଟାୱାର ଉପରେ ଚଢିଥିଲେ।
ହଁ ହଁ।
ଅ ଏମିତି ସବୁ ମାନେ ଖବର ଟିକେ ଜାଣି ହୁଏ ସେଥିରୁ।
ହଁ ସତ କଥା ସମସ୍ତଙ୍କର କିଛି ନା କିଛି ଭଲ ଅଛି ଆଉ କେବେ। ଖରାପ ବି ଅଛି ତ ଆମେ ଭଲ ଟାକୁ ଆପଣେଇବା ନିହାତି ଦରକାର।
ଆପଣେଇବା ତା ଅନୁସାରେ ଆମକୁ ତାର ଇଏଟା ମିଳିବ।
ହଁ ସତ କଥା କହିଲେ। କାରଣ ଦେଖୁଥିବେ ଏବେ ସୋସିଆଲ ମିଡିଆର ଖରାପ ୟଜ କରିକି ଲୋକମାନେ ଏବେ ଯେତିକି ଆମର ମାନେ ଗୋଟେ ଅଛି ଆମର ଡୋପା ମେନ୍ ଯେତିକି କ୍ଷରଣା ହବା କଥା ଆମେ କଣ କରୁଛୁ ସକାଳେ ଉଠୁ ଉଠୁ ପୁରା ପୁରା ସୁସ୍ଥ ମନ ଆମର ଥାଉଛି ସକାଳେ। ସେତେବେଳେ ଆମେ ଯଦି ମୋବାଇଲ ଟାକୁ ବିଶେଷ କଲ୍ କରୁଚେ ତ ଆମର ପୁରା ଦିନଟା ଖରାପ ହେଇଯାଏ ମୁଁ ବି ଗୋଟେ ଦେଖିଥିଲି ଏମତି ଜଣେ କହୁଥିଲେ। ଇଏ ଫ୍ରେଶ୍ ମାଇଣ୍ଡ୍ ସେତେବେଳେ ଆମେ କିଛି ଗୋଟେ ଭଲ କାମ କରିବା ଦରକାର, ଭଲ ଟି ସକାଳୁ ପଢିଲେ ମନେ ରୁହେ ଯେମିତି କୁହନ୍ତି।
ହୁଁ ସକାଳୁ କହନ୍ତି ବ୍ରହ୍ମ ମୁହୂର୍ତ୍ତରେ ଆମର ପଢିଲେ ମନେ ରୁହେ।
ଆଜ୍ଞା।
ତ ସେମିତି ଆମେ ତାକୁ ଯେମିତି ବ୍ୟବହାର କରିପାରିବା ଆଉ।
ହଁ ତ ସବୁ କଥାକୁ ଭଲରେ ହିଁ ବ୍ୟବହାର କରିବା ଦରକାର।
ହୁଁ। ଆଜିକାଲି ତ ଆଉ ମାନେ ଜୀବନ ଶୈଳୀ ଟା ପୁରା ବଦଳି ଗଲାଣି ସମସ୍ତଙ୍କର।
ହଁ।
ଆଗର ଲୋକମାନୋ ଜଲ୍ଦି ଶୋଉଥିଲେ ଜଲ୍ଦି ଉଠୁଥିଲେ ଆମର ଏବେ ଆମେ ସବୁ ଅଳ ଶୁଆ ହେଇଗଲେଣି ବି ଟିକେ।
ହଁ ଏବେ ତ ଦେଖଛିେ କେତେ ଜଣ ରାତି ମାନେ ଗୋଟେ କି ଦିଟାରେ ଶୋଉଚନ୍ତି।
ହଁ ଯୋଉଟା ଦେହ ପାଇଁ ବହୁତ୍ ଖରାପ ମାନେ ଆମର ରାତି ଘଣ୍ଟେ ରୁ ତିନିଟା ପର୍ଯ୍ୟନ୍ତ
ହଁ।
ଆମର ସବୁ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଆମର ହେଲା ଯକୃତ ଆଉ ରୁତପିଣ୍ଡ ଏସବୁ କୁ ରେଷ୍ଟ ଦରକାର, ତ ସେମାନେ ସେ ସମୟରେ ବିଶ୍ରାମ କରନ୍ତି। ଏଣୁ ଆମେ ସେଇ ସମୟରେ କହନ୍ତି କି ଯେତେ ପାରିବା ଆମେ ଗଭୀର ନିଦରେ ଶୋଇବା ଆବଶ୍ୟକ।
ହଁ।
ଯାହା ଦ୍ଵାରା ସେମାନେ ରେଷ୍ଟ ମାନେ ବିଶ୍ରାମ କରିପାରିବେ ବି ବିଶ୍ରାମ କରେ ସେମାନେ ପୁଣି ଆମେ ଉଠିଲା ପରେ କାମ କରିବେ, ତ ସେମାନଙ୍କୁ କୁ ବିଶ୍ରାମ ଦରକାର ତେଣୁ ଯଦି ଆମେ ସେ ସମୟରେ ଶୋଇବା ଟିକେ ଆଉ ଗଭୀର ନିଦରେ, ଆମ ଶରୀର ସୁସ୍ଥ ରହିବ।
ହଁ ଠିକ କଥା କହିଲେ ଆପଣ ତ କଥା ମୁଁ ବହୁତ କିଛି ଶିଖିଲି, ହଉ ଆଜ୍ଞା ର
ଆଜ୍ଞା ଆଜ୍ଞା ଆଜ୍ଞା ନମସ୍କାର।